ହ୍ୟାଲୋ, ହ୍ୟାଲୋ। ହଁ ଶୁଭ ସନ୍ଧ୍ୟା, ସାଙ୍ଗ।
ହଁ ଆଜ୍ଞା, ଶୁଭ ସନ୍ଧ୍ୟା କୁହନ୍ତୁ।
କଣ କରୁଚୁ, ବସିଛୁ?
ହଁ ଏ ବସିଛି ଆଉ ଟିକେ ବ୍ୟାକରଣ ପଢ଼ୁଥିଲି ଆଉ। ହଁ।
ତୁ କୋଉଠି ଅଛୁ? ଗୋଟେ ଫାଙ୍କା ଜାଗାକୁୁ ଯା।
ଆଚ୍ଛା।
ହୁଁ।
ମୁଁ କହୁଥିଲି ଆନ୍ଦୋଳନର ପୃଷ୍ଠଭୂମି। ଅସହଯୋଗ ଆନ୍ଦୋଳନ ସ୍ଥଗିତ ରହିବା ପରେ ଯଦିଓ ଭାରତ ସ୍ଵାଧୀନତା ସଂଗ୍ରାମ କିଛିଟା ସ୍ଥାଣୁତା ଆସି ଯାଇଥିଲା ତାହା ଦୀର୍ଘସ୍ଥାୟୀ ନଥିଲା। ଅସହଯୋଗ ଆନ୍ଦୋଳନ ପରେ ଗାନ୍ଧିଜୀ ନିଜକୁ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ କରିଥିଲେ ଏହି ସମୟରେ ଦେଖା ଦେଇଥିଲା ଉଗ୍ର ଜାତୀୟବାଦ ଆରମ୍ଭ ଓ ଇଂରେଜ ସରକାରଙ୍କ ଦମନ ଲୀଳା। ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ ଏ ସ-ସେ-ସେନଙ୍କ ଭଳି ଦେଶ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରେଜ ସରକାରଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲେ। ଏହି ଉଗ୍ର ଜାତୀୟତାବାଦୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ କଂଗ୍ରେସ ଦ୍ଵାରା ପରିଚାଳିତ ସଂଗ୍ରାମରେ କିଛି ତା ସ୍ତାଣୁତା ଆସିଥିଲା। କିନ୍ତୁ ସାଇମନ କମିଶନ ଗଠନ ଘୋଷଣା ଯୋଗୁ ଏହି ସ୍ତାଣୁତା ଅପସରି ଯାଇ ସ୍ଵାଧୀନତା ସଂଗ୍ରାମ ଦି ଦ୍ୱିତୀୟ ଅଧ୍ୟାୟ ପାଇଁ ପତ ଖୋଲି ଦେଇଥିଲା। ଭାରତ ଶାସନ ଆଇନର କାର୍ଯ୍ୟ ତା ଅନୁଧ୍ୟାନ କରିବା ପାଇଁ ଉଣେଇଶଶହ ସତେଇଶରେ ସାତ ଜନ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଶନ
ଗଠନ କରାଯାଇଥିଲା। ମାତ୍ର ଦୁଃଖର ବିଷୟ ଯେ ଏଥିରେ ଥିବା ସାତ ଜଣ ସଦସ୍ୟ ମଧ୍ୟରେ ଜଣେ ହେଲେ ଭାରତ ତୀୟ ସଦସ୍ୟ ନଥିଲେ। ଏହା ସମସ୍ତ ଭାରତ ତୀୟମାନଙ୍କୁ ଅପମାନ ଜନକ ବୋଧ ହେଲା। ତେଣୁ ଉଣେଇଶଶହ ସତେଇଶରେ ଭାରତୀୟ ଜାତୀୟ କଂଗ୍ରେସ ମାଡ୍ରାସ ଅଧିବେଶନରେ ସାଇମନ କମିଶନକୁ ପର୍ଯ୍ୟୟନ କରିବା ପାଇଁ ସ୍ଥିର କରାଗଲା। କଂଗ୍ରେସର ଏହି ନିଷ୍ପତ୍ତିକୁ ମୁସଲିମ ଲିଗ୍ ଓ ହିନ୍ଦୁ ମହାସଭା ସମର୍ଥନ ଜଣାଇଥିଲେ। ଫେବୃଆରୀ ତିନି ତାରିଖରେ ଏହି କମିଶନ ମୁମ୍ବାଇରେ ପଦାର୍ପଣ କଲା। ମାତ୍ର ସାଇମନ ଫେରିଯାଅ ଧୋନି ସହିତ ଭାରତୀୟମାନେ କମିଶନ ସଦସ୍ୟଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ ଏବଂ ବିଭିନ୍ନ ସହର ମାନଙ୍କରେ ହଳତା ପାଳନ କରିଥିଲେ। କମିଶନ ପରିଦର୍ଶନ କରିଥିବା ପ୍ରତ୍ୟେକ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ସଂଗଠିତ ହୋଇଥିଲା ଶୁଣୁଛୁ ନା।
ଆଜ୍ଞା କୁହନ୍ତୁ।
ଏବଂ ଶୋଭାଯାତ୍ରାକାରୀ ମାନେ ପୋଲିସ ଲାଠି ମାଡରେ ସମ୍ମୁଖୀନ ହୋଇଥିଲେ। ଲକ୍ଷ୍ନୌ ଥାରେ ଜବାହରଲାଲ ନେହୁର ଓ ଲାଠି ମାଡ଼ ର ଶିକାର ହୋଇଥିଲେ। ଲାହୋରରେ ପଞ୍ଜାବ କେଶରୀ ନାମରେ ଖ୍ୟାତ ଲାଲା ଲାଜପତ ରାୟ ଅକ୍ଟୋବର ତିରିଶରେ ସାଇମନ କମିଶନଙ୍କ ବିରୋଧୀ ଶୋଭାଯାତ୍ରା ନେତୃତ୍ୱ ନେଉଥିବା ବେଳେ ପୋଲିସ ଲାଠି ପ୍ରହାର ଦ୍ଵାରା। ଛାତିରେ ଗଭୀର ଭାବେ ଆଘାତ ପ୍ରାପ୍ତ ହୋଇଥିଲେ ଏବଂ ସେହି କାରଣରୁ ଉଣେଇଶହ। ଅଠେଇଶରେ ମୃତ୍ୟୁବରଣ କରିଥିଲେ ସାଇମନ କମିଶନ ବିପକ୍ଷରେପ୍ର ପ୍ରକାଶ ପାଇଥିବା ଜନ ଅସନ୍ତୋଷ ହେତୁ ଦେଶବାସୀ ଆଉ ଏକ ଗଣ ଆନ୍ଦୋଳନ ପାଇଁ
ଆପଣ ଶୁଣନ୍ତୁ ହ୍ୟାଲୋ।
ସ୍ତରରେ ପ୍ରସ୍ତୁତ ହେଥିବାର ପ୍ରମାଣ କରିଦେଇଲା ବୁଝିପାରିଲେ।
ଆଛା ଆଜ୍ଞା ଆଜ୍ଞା ମୁଁ ବୁଝିଲି ଯେ ଆପଣ ଶୁଣନ୍ତ ମୁଁ ଗୋଟେ କହୁଛି ଆପଣ ତୁଳାତ୍ମକ ରୂଢି ବୋଲି ଗୋଟେ ଜିନିଷ ଅଛି ଜାଣିଛନ୍ତି କି ବ୍ୟାକରଣରେ?
କଣ କହିଲେ ସମାତ୍ମକ ରୁଢ଼ି?
ତୁଳନାତ୍ମକ ରୂଢ଼ି
ହଁ ତୁଳନାତ୍ମକ ରୃଢି ବିଷୟରେ ଅଳ୍ପ କିଛି ଜାଣିଛ ଆପଣ ଯଦି କହିବେ କହୁନାହାନ୍ତି।
ଆଜ୍ଞା ଶୁଣନ୍ତୁ ମୁଁ ରୂଢି ଗୁଡିକ କହୁଛି ଆପଣ ମନ ଦେଇକି ଶୁଣନ୍ତୁ
ହଁ କୁହନ୍ତୁ।
ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା ଆପଣ ଶୁଣିଛନ୍ତି କି ଏଇ ୱାର୍ଡଟି?
ହଁ ଏଣ୍ଡୁ ଏ ଯେପରି ମୁଣ୍ଡ ଡୁଙ୍ଗାରେ ବାହାରକୁ କିଛି ନ ଦେଖିଲା ଭଳି ଆସ୍ତେକିରି ଦେଖିଦେଇକି?
ଆଜ୍ଞା ଶୁଣନ୍ତୁ ନା ନା ସେଟା ନୁହଁ ସେଟା ନୁହଁ ମୁଁ ଆପଣଙ୍କୁ ବୁଝୁଛି ଆପଣ ଶୁଣନ୍ତୁ। ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା ସେ କିଛି ବୁଝୁ କି ନ ବୁଝୁ ସବୁବେଳେ ଏଣ୍ଡୁ ପରି ମୁଣ୍ଡ ଟୁଙ୍ଗାରୁଥାଏ।
ହୁଁ
କୁକୁର ପରି ଧାଇଁବା ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି।
ହଁ କୁକୁର ପରି ଧାଇଁବା ମାନେ କୁକୁର ଯେମିତି ଜୀଭକୁ ବାହାର କରି ଶହ ଶହ ହେଇକି ବାହାରକୁ କରି ଦୌଡେ। ସେଇଆକୁ ଆମେ କହିଥାଉ, କୁକୁର ପରି ଧାଇଁବା। ଏହ
ସଁ, ସଁ ହେଇ ଲାଳ ଗୋଡାଇ ସେ ଯେମିତି ଦୌଡେ ସେମିତି ଆଉ। ଖୁଣ୍ଟଟା ପରି ଠିଆ ହେବା। ଆପଣ ବୁଝେଇ ପାରିବେ ରୂଢ଼ିଟିି ଆପଣ ବୁଝାନ୍ତୁ ଯଦି ପାରିବେ।
ହଁ ଖୁଣ୍ଟ ଟା ପରି ଠିଆ ହବା ମାନେ? ଖୁଣ୍ଟ ଯେପରି ଗୋଟେ ଜାଗାରେ ତାର ସ୍ଥିର ହୋଇ ଛିଡ଼ା ହେଇଥାଏ କୁଆଡେ ଯାଏ ନାହିଁ। ବାସ୍ ଖାଲି ସେଇଠି ଛିଡ଼ା ହେ ଥାଏ ସେଇଭଳି। କୌଣସି ପରିସ୍ଥିତିରେ, ବା ଘଟଣାରେ ଏକ ବ୍ୟକ୍ତି ଯଦି ସେଇଠି କୌଣସି କାର୍ଯ୍ୟ ନକରି ଚୁପ, ଚାପ୍ କି ଛିଡା ହେଇଥାଏ ତେଣୁ ତାକୁ ଆମେ କହିଥାଉ ଖୁଣ୍ଟ ପରି ଛିଡା ହେଇଥିବା। ଏଇ ରୂଢିତା ସେଇଥିରେ ପ୍ରଯୁଜ୍ୟ ବୋଲି ମତେ ଲାଗେ।
ଆଜ୍ଞା।
ହୁଁ କୁହନ୍ତୁ?
କୋପ, ଯୋକ ପରି ଲାଗିବା ଯେଉମାନେ ଯେଉମାନେ କର୍ମଠ
ହୁଁ ଜୋକ ପରି ଲାଗିବା ମାନେ ଯେ ଅଣ ଇର୍ଷା କରନ୍ତି, ଏବଂ ତାଙ୍କ କାର୍ଯ୍ୟକୁ ନ ସହି ପାରନ୍ତି। ସେ ତାଙ୍କ ପଛରେ ଜୋକ ପରି ଲାଗିଥାନ୍ତି। ଆମ ଗାଁରେ ମଧ୍ୟ କିଛିଟା ବ୍ୟକ୍ତି ଅଛନ୍ତି ଯିଏକି ପଛରେ କିଛି ନ କଲେ, ମଧ୍ୟ ଜୋକ ପରି ଲାଗି ରହିଥାଏ। ଉଦାହରଣ ସ୍ୱରୂପ, ଆପଣଙ୍କୁ ବି ସେତିକିରେ ଗଣାଯାଇପାରେ।
ଆପଣ ଶୁଣନ୍ତୁ, ମୁଁ କିଛିଟା ୱାର୍ଡ କହୁଛି, ଆପଣ ଟିକେ ମନେ ରଖନ୍ତୁ। ଅନ୍ଧର ଲଉଡ଼ି, ଅରଣୀୟ ରୋଦନ
ଆଁ
କାଠିକର ପାଠ।
ଅଁ।
ଜପା ମାାଳି।
ଜୋତାମ୍ ଜପମାଳି
ଜପାମାଳି।
ହଁ।
ବାଆକୁ ବତା।
ବାଆକୁବତା!
ଆଖି ପକାଇବା।
କାହାକୁ ଆଖି ପକେଇବା, ଆପଣ କାହାକୁ ଆଖି ପକଉଛନ୍ତି କି?
ନାଇଁ, ନାଇଁ ହେଡା ଭୁଲ୍ କଥା। ମୁଁ କହାକୁ ଆଖି ପକେଇଁନି। ଆପଣ ଶୁଣନ୍ତୁ ମୁ, ଆପଣକୁ ଯେତିକି କହୁଚି ଆପଣ ସେତିକି ର ଆନ୍ସର ଦିଅନ୍ତୁ। ଆପଣ ସେତିକ୍ କୁହନ୍ତୁ, ବେଶୀ ଗପିବା ବି ଦରକାର ନାହିଁ, ବୁଝିଲେ!
ନାଇଁ, ନାଇଁ ଆପଣ ଆଖି ପକଉଚନ୍ତି, ମୁଁ ଖବର ପାଇଥିଲି? ହୁଁ। ହଁ, କା କପାଳ ଫଟେଇଥିଲେ ଆପଣ? ଭୁଲିଯାଇଛନ୍ତି ଆପଣ?
ନାଁ ରଖିବା।
ରଖିଛନ୍ତି ବୋଧେ!
ଆଜ୍ଞା, ଏଇଟା ମୁଁ ରଖିଛି। ଆଁ ଛା-ଛାତି ପିତି କିି କହିବା।
ହୁଁ, ହୁଁ, ଛାତି ପିଟିକି କହିବା ପିତିକି ନୁହଁ। ଆଚ୍ଛା, ଶୁଣନ୍ତୁ ମୁଁ ଆମର କହୁଥିଲି, ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବୁରୁ ଗାନ୍ଧିଜୀ ଏଗାର ଦଫା ସମ୍ବଳିତ ଶାସନ ସଂସ୍କାର ଚିଠା ପ୍ରସ୍ ତ କରି, ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ। ବ୍ରିଟିଶ ସରକାରରେ, ସେ ସମସ୍ତ ପ୍ରସ୍ତାବ ଗ୍ରହଣ କଲେ। ନ କଲେ ବାଧ୍ୟ ହୋଇ ଗାନ୍ଧୀଜୀ, ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ବଡଲାଟ୍ କୁ ଜଣାଇ ଦେଲେ। ମାତ୍ର ବଡଲାଟ୍ ଏହି ପ୍ରସ୍ତାବ ଗ୍ରହଣ ନ କରି ଥିଲେ, ଫଳରେ ଉଣେଇଶହ ତିରିଶ ମସିହାରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲା। ଯାହା ଦ୍ଵାରା ସମସ୍ତ ଭାରତର, ସମସ୍ତ ନାଗରିକ ମାନେ ଗାନ୍ଧିଜୀକ ନିର୍ଦ୍ଦେଶରେ ଇଂରେଜ ବିରୁଦ୍ଧଙ୍କ ଭିତରେ ଆଇନ ଅମାଳିନ ଆନ୍ଦୋଳନରେ ଯୋଗ ଦେଲେ। ଏବଂ ଇଂରେଜ ମାନଙ୍କୁ, ଭାରତ ଛାଡ଼ିବାରେ ତାଙ୍କୁ-ଉଁ ଇଏ କରିଥିଲେ।
ଆଜ୍ଞା, ଆଜ୍ଞା, ଶୁଣନ୍ତୁ। ହାଲୋ ହ୍ୟାଲୋ।
ହଁ, କୁହନ୍ତୁ, କୁହନ୍ତୁ ସାର୍ କୁହନ୍ତୁ। ଆପଣଙ୍କ କଥା ମୁଁ ଶୁଣି ପାରୁଛି। ଆପଣ ଆଜ୍ଞା, ଆଜ୍ଞା, କୁହନ୍ତୁ ବାର ବାର।
ଆପଣଙ୍କୁ କହୁଛି, ଆପଣ ମନ ଦେଇ ଶୁଣନ୍ତୁ।
ହଁ, ଓଡିଆ ଅନୁବାଦ, କୁହନ୍ତୁ।
ଉଁ, ଗତକାଲି ଅକ୍ଟୋବର ଦୁଇ ତାରିଖରେ ଆମ ବିଦ୍ୟାଳୟ ବନ୍ଦ ଥିଲା।
ଅକ୍ଟୋବର ଦୁଇ କାଲି ତ ନଥିଲା ସାର୍। ଆପଣ ଭୁଲ୍ କହୁଛନ୍ତି ଆପଣ ମତେ।
ଆଜ୍ଞା।
ଆପଣ ଭୁଲ କହିଛନ୍ତି, ଅକ୍ଟୋବର ଦୁଇ ତ କାଲି ନଥିଲା।
ଆଚ୍ଛା, ଆପଣଙ୍କର ଜଗନ୍ନାଥ ପାଞ୍ଜି ବୋଧେ?
ହଁ ନାଇଁ ନାଇଁ ଆମର ମାଦାଳ ପାଞ୍ଜି।
ଓ, ଆଚ୍ଛା ଆ, ତାହେଲେ ଆମ ପାଞ୍ଜି ଜଗନ୍ନାଥ ପାଞ୍ଜି ଆମର କାଲି ଅକ୍ଟୋବର ଦୁଇ ପଡ଼ିବ, ଶୁଣନ୍ତୁ ମୁଁ କହୁଛି, ଏହି ଦିନ ଏହି ଦିନ
ତାହେଲେ ବୋଧେ ଆମଙ୍କ ଭିତରେ କିଛି ଭୁଲ୍ ବୁଝାବଣା
ଏହି ଦିନ ଜାତିର ଜନକ ମହାତ୍ମା ଗାନ୍ଧୀ ପରବ ଇନ୍ଦର କାଠିୱାଡ଼ା ସହରରେ ଜନ୍ମଗ୍ରହଣ କରିଥିଲେ।
ହଁ।
ସେ ଦକ୍ଷିତ, ସେ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଅଧୀନ ପାଇଁ ଲଢ଼ିଥିଲେ। ସତ୍ୟ ଓ ଅହିଂସା ତାଙ୍କ ଜୀବନର ଆଦର୍ଶ ଥିଲା। ଆଜ୍ଞା, ଆଜ୍ଞା ମହାତ୍ମା ଗାନ୍ଧୀ।
ଓ ହୋ, କୁହନ୍ତୁ।
ସେ କେବେ ହେଲେ ଅନ୍ୟାୟ ସହି ଉଁ, ଅନ୍ୟାୟ ସହିତ ସାଲିସ୍ କରିନଥିଲେ। ତେଣୁ ସେ ସତ୍ୟର ଉପାସକ ରୂପେ ସମ୍ମାହିତ ସମ୍ମାନିତ ହୁଅନ୍ତି। ଭାରତରେ ବିଭିନ୍ନ ଧର୍ମର ଲୋକମାନେ ବାସ କରନ୍ତି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଂହ ତି ରହିଛି, ଭାରତୀୟ ସମ୍ବିଧାନରେ ଧର୍ମ ନିରପେକ୍ଷତା ଉଲ୍ଲେଖ ର ରହିଅଛି। ତେଣୁ ଧର୍ମ ନାମରେ ଆମେ ନିଜ ନିଜ ଭିତରେ କଳହଳ କରିବା ଉଚିତ ନୁହେଁ। ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅଗ୍ରଗଦୂତ ଗାନ୍ଧୀ ଜଣେ ଧର୍ମ ନିର ପକ୍ଷ ରାଷ୍ଟ୍ରୀୟ ନାମକ ଥିଲେ। ଆମ୍ଭେମାନେ ତାଙ୍କର ପଦାତ ଅନୁସାରେ କରିବା ଉଚିତ୍।
ହୁଁ।
ଭାରତ ଜା ଜାତୀୟ ପତାକା ଆମର ଜାତୀୟ ଏକ ଏକତା ପ୍ରତୀକ। ଏହା ଭାରତୀୟମାନଙ୍କର ଆ ନ ଅଟେ ପ୍ରତ୍ୟେକ ଭାରତୀୟ ପ ତକାର ରଙ୍ଗଗୁଡ଼ିକ ତାତ୍ପର୍ଯ୍ୟ ବୁଝେଇବା ବୁଝିବା ଉଚିତ୍। ପ୍ରତି ରଙ୍ଗର ଅର୍ଥ କହୁଛି ଆଜ୍ଞା ଆଜ୍ଞା
ଲ ଶୁଣନ୍ତୁ। ସେନା ଆନ୍ଦୋଳନ ଆମ ବିସ୍ତାର କେମିତି ଥିଲା ଗାନ୍ଧିଜୀ ଆହ୍ୱାନ ମତମକେ କାର୍ଯ୍ୟ କଲେ ସମସ୍ତ ଦେଶର ଆଇନ ଅମାନ୍ଯ ଆନ୍ଦୋଳନ ଲବଣ ସତ୍ୟାଗ୍ରହ ବ୍ୟାପିବାରେ ଲାଗିଲା। କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ, ମାଣ୍ଡ୍ରାସ ବମ୍ବେ ଶାସନ ଲୋକମାନେ ସରକାରୀ ଟିକସ ଦେବା ଲାଗି ମନା କରିଥିଲେ, ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ଯ କଲେ। ଦେଶରେ ସବୁଆଡେ ଲୋକମାନଙ୍କର ଚୌକିଦାରି କରଦବା ପାଇଁ ମନା କଲେ। ବଙ୍ଗ, ବିହାର, ଓଡିଶାରେ ବିଦେଶୀ ବସ୍ତ୍ର ବର୍ଜନ ଅତ୍ୟନ୍ତ ସଫଳ ହୋଇଥିଲା। ଏହି ଆଇନ ଅମାନ୍ୟ ଆନ୍ଦୋଳନ ବିଶେଷତ୍ବ ହେଉଛି ଯେ ଏଥିରେ ବହୁ ସଂଖ୍ୟାର ମହିଳା ଯୋଗଦାନ ଦେଇଥିଲେ। ସରୋଜିନୀ ନାଇଡୁ ଭଳି ନେତ୍ରୀ ନେତି ତ ନେଇ ମହିଳା ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ବ୍ରିଟିଶ୍ ଲାଠିର ସାମ୍ନା କରି ଥିଲେ, ଏହି ଆନ୍ଦୋଳନ ସୁଦୂର ହଁ କୁହନ୍ତୁ
ଦୀପାବଳି ବିଷୟରେ ଆପଣ କିଛି ଜାଣିଚନ୍ତି?
ଆଜ୍ଞା ଦୀପାବଳିରେ ଆମେ ବହୁତୁ ବାଣ ଫୁ ଟଉ ପୁରା ସୁନୁଫୁଟୁକା, ତାଳଫୁଟୁକା ଲଙ୍କାଫୁଟୁକା -ଆଉ କେମିତି ବର୍ଣ୍ଣନା କରନ୍ତି?
ମୁଁ ଆପଣଙ୍କୁ କହୁଚି ଆପଣ ଶୁଣନ୍ତୁ। ଦୀପାବଳି ହଉଚି ଏକ ଆଲୋକର ପର୍ବ। ଏହି ପର୍ବକୁ ଭାରତର ସବୁ ସ୍ଥାନରେ ଲୋକମାନେ ପାଳନ କରନ୍ତି।
ଆଜ୍ଞା।
କୁହାଯାଏ ଯେ ଅଯୋଧ୍ୟାର ଲୋକମାନେ ରାମଚନ୍ଦ୍ରଙ୍କର ଅଯୋଧ୍ୟା କୁ ପ୍ର ପ୍ରତ୍ୟାବର୍ତ୍ତନ କରିବାର
ହୁଁ ଏଇଟା ଏଟାର -ଏଟାର କିଛି ଲିଖିତ ଉପାଦାନ ମିଳୁନି ତେଣୁ ଆମେ ତେଣୁ ଆମେ ଏଟା କାଳ୍ପନିକ ଗପ ଭାବେ ମ ମଧ୍ୟ ଗ୍ରହଣ କରିପାରିବା ହଉ ସେ ଯାହା ହେଲା ହେଲା ଆପଣ ର ନ୍ତୁ ଆଉ ଆମେ ଟିକେ ବ୍ୟସ୍ତରେ ଅଛୁ ଆପଣଙ୍କୁ ମୁଁ କିଛି ସମୟ ପରେ ପର୍ଯାପ୍ତରେ କଲ୍ କରିବି ଆମେ ଆରାମ୍ ସେ ବସି କଥାବାର୍ତ୍ତା
ଆଜ୍ଞ -ଆଜ୍ଞା- ଆଜ୍ଞା -ସାର୍ ଆଜ୍ଞା।
ଆଜ୍ଞା।